ଆଜ୍ଞା।
ଆଉ କଣ ଆପଣ ଆଡେ କଣ କେମି ଚାଲିଚି ସବୁ ପାଳି
ଆପଣ ଶୃ ଆପଣ ଆପଣ ଆପଣ ଶୃଙ୍ଖଳା ଜାଗାକୁ ଯାଇ କଥାବାର୍ତ୍ତା କରନ୍ତୁ ଆଜ୍ଞା। ଖଡ ଧଡ଼ କିଛି ଯେମିତି ନହବ ଆଜ୍ଞା।
ଓ ହୋ ଆଜ୍ଞା ଆଜ୍ଞା।
ଆଜ୍ଞା ଆମ ଗାଁ ରେ କୁକୁର ଗୁଡିକ ଆଜ୍ଞା ବହୁତ ମାତ୍ରାରେ ହେଇଗଲାଣି ଏହାର ମାନେ ଆକୁ କଣ ମାନେ କଲେ ଆଙ୍କର କମିବାର ଲାଗିବ କୁକୁରଙ୍କର ଜନସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଚି। ମଣିଷର ବଢିବାର ସହିତ କୁକୁରଙ୍କ ମଧ୍ୟ ଜଢ ବଢିବାର ଲାଗିଚି।
କୁକୁର ଯେମିତି ମଣିଷ ବି ସେମିତି। କାହିଁକି ନା ତାଙ୍କର ଉଁ ଉଁ ଉଁ ପରିବାର ଅଛି ବୁଝିରିପାରିଲେ ନା।
ଆଜ୍ଞା।
ଆମର ଯେମିତି ପରିବାର ତାଙ୍କର ବି ସେମିତି ପରିବାର ଅଛି।
ଆଜ୍ଞା ମ ମୋ ଆଜ୍ଞା ମୋ କହିବା କଥା କୁକୁର ମାନଙ୍କ କୁ ସରକାରଙ୍କ ଦ୍ଵାରା କିଛି ସହାୟତା ମିଳିଲେ କୁକୁର ମାନଙ୍କୁ ମଧ୍ୟ ଅ କିଛିଟା କୁକୁର ମାନଙ୍କର ବାସଗୃହ ବନେଇବା ଦରକାର ଏ ମ୍ ମ୍ ବୁଲା କୁକୁର ଗୁଡିକ ବୁଲିଲେ ଲୋକ ଲୋକ ମାନଙ୍କର ବହୁତ କ୍ଷତି କରୁଚନ୍ତି ନା। ଆ ଅଁ ଲୋକମାନଙ୍କ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହଉଚନ୍ତି ଆଜ୍ଞା। କୁକୁରମାନାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀ କୁକୁରମାନାନଙ୍କର କରିବା କରିବା କଥା କୁକୁରମାନଙ୍କର ଯତ୍ନ ନେବା କଥା ସରକାରଙ୍କୁ ଏଥିପ୍ରତି ମଧ୍ୟ ମଧ୍ୟ ଉ ଦୃଷ୍ଟି ଦେବା ଦୃଷ୍ଟି ଧ୍ୟାନ ଦୃଷ୍ଟି ଦେବା ଆବଶ୍ୟକ ଆଜ୍ଞା। ଆମେ କଣ କଲେ ସରକାର କୁକୁରଙ୍କ ଉପରେ ଆଖି ପକେଇବେ ଆମେ କିଛିଟା ମାନପତ୍ର ସରକାରଙ୍କୁ ଦେଖିକି ଦବା। ମୁଣ୍ଡି ମୁଣ୍ଡିଆଡଙ୍କ ଠାରୁ କିଛିଟା ଦଶଖତ ନବା। ଦଶଖତ ନେଇ ସରକାରଙ୍କ ତ ସରକାରଙ୍କ ପାଖକୁ ପତ୍ର ଗୋଟେ ଭେଜି ଆଜଞା ପତ୍ର ଗୋଟେ ପଠବା ସରକାରଙ୍କୁ ଅନୁରୋଧ କରିବା। ସର ଏଥିପ୍ରତି ଦୃଷ୍ଟି ଦେବେ ଆଉ ଆମେ ଏମତି ଘରେ ବସିଗଲେ ହବ ନା ବୁଲା କୁକୁର ଗୁଡିଆ ବହୁତ କ୍ଷତି କରୁଛନ୍ତି।
ଆଜ୍ଞା ଆଜ୍ଞା।
ହଁ। ଆଉ ଆପଣ ଖାଇଥିଲେ କଣ ସନ୍ଧ୍ୟାରେ ନା ଖାଇନାହାନ୍ତି ଆପଣ
ତ ଆମବେେ ଖାଇଛୁ।
ଖାଇଛନ୍ତି ଆଜ୍ଞା।
ଟିକେ ପଖାଳ, ଆଳୁ ଭର୍ତା
ଆଜ୍ଞା, ଆଜ୍ଞା। ଆଛା, ଆଉ ସକାଳେ ଆପଣ କଣ ଖାଇଥିଲେ? ଆଜି ଆଜି ଆଜି ଦିନଟି ଆପଣଙ୍କର
ଭଲରେ ଭଲରେ ଭଲରେ କଟି ଆଠ୍େ ଆଜ୍ଞା ସବୁ ସେ
ଆଜ୍ଞା, ଅଲଗା କଣ୍ଠ ସ୍ବର ଆଜ୍ଞା, ଶୁଭୁଛି ମତେ। ଦେିକା
ଶୁଭୁଛି, ଆପଣ କାନ ବୁଝି ଦିଅନ୍ତୁ ନା।
ଆପଣ ଦିନଟି ବମ୍ ମଁ କେମିତି ଗଲା ଆଜ୍ଞା କୁହନ୍ତୁ।
ଆମ ଦିନ ଟା ଆଜି ହଉ ମଙ୍ଗଳମୟରେ ଗଲା ବୁଝିଲ ନା ଫଟିଲା ଆନନ୍ଦମୟରେ।
ଆଚ୍ଛା। ଆଚ୍ଛା। ଆମ ଦେଶରେ ଆମ୍ ବ ବା ଆମ ରାଜ୍ୟରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି। ଆପଣଙ୍କର ଧାରଣା ଅଛି ଏଥିପ୍ରତି, ନା
ଆଜ୍ଞା, ଆଜ୍ଞା। ଯୋଉମାନେ ଶୁଣନ୍ତୁ, ଯୋଉମାନେ ପାଠ ନ ପଢିକି ବୁଝିଲେ ନା
ଆଜ୍ଞା, ମୁଁ ଦେଶରେ ଛାତ୍ରଛାତ୍ରୀ ମାନଙ୍କର ଅସୁବିଧା ଟା କୋଉଠି ରହୁଛି, ଆଜ୍ଞା? ତାଙ୍କୁ, ମଁ ଠିକ ଉପଯୁକ୍ତ ଗାଡିଆନ୍ସ୍ ମିଳୁନି, ନା ତାଙ୍କର ମନ ଅବହେଳା ରହୁଛି ପାଠ ପ୍ରତି। ଅସୁବିଧାଟା ଆଜ୍ଞା କ କୋଉଠି ରହୁଛି ମତେ ଟିକେ ଆପଣ ଭଲ ଭାବରେ ସ୍ପଷ୍ଟ
ଶୁଣନ୍ତୁ ଶୁଣନ୍ତୁ ଆଜିିକାଲି ଦୁନିଆରେ ଯେମି ଯେମିତି ପିଲାମାନେ ହଉ କି ଯୋଉ ବଡ ଲୋକ କହନ୍ତୁ, କଷ୍ଟ କରିବାକୁ କେହି ଚାହୁଁନାହାନ୍ତି, ବୁଝିଲେ ନା ସମେତେ ଚାହୁଁଛନ୍ତି, କେମତି ଶସ୍ତାରେ ଆଉ ସହଜରେ ହବା ପାଇଁ ବୁଝିଲନା, କଷ୍ଟ କଲେ ସିନା କୃଷ୍ଣ ମିଳିବ, କଥାରେ ଅଛି।
ଆଚ୍ଛା, ଆଜ୍ଞା କୁଷ୍ଣ୍ଟ ମିଳିବାକୁ ଗଲେ କଷ୍ଟ କରିଆକୁ
କଷ୍ଟ କରିବାକୁ ପଡିବ, କିନ୍ତୁ କଷ୍ଟ କରିବା ପାଇଁ ଆଜିକାଲି ପିଲା ଚାହୁଁନାହାନ୍ତି। ଆଜିକାଲି ପିଲା ଚାହୁଁଛନ୍ତି, କେମିତି ସହଜରେ ଉପାୟରେ ହେଇପାରିବ, ବୁଝିଲେ ନା
ହଁ
ସହଜ ଉପାୟରେ ହେଲେ, ଶୁଣନ୍ତୁ, ସହଜରେ ଭାରି ହାନିକାରକ ବା କ୍ଷତିକାରକ ବୁଝୀ ତ ସେଥିପାଇଁ ବେକାରୀ ସମସ୍ୟା ଅଧିକାଂଶ ଦେଖା ଯାଉଛି ଲୋକଙ୍କ ମଧ୍ୟରେ ବୁଝିଲେ ନା
ଆଜ୍ଞା।
ନା ଏଇଟି ପରସେଣ୍ଟ ଭାରତ ବର୍ଷରେ ଏଇଟି ପରସେଣ୍ଟ ଲୋକ ବେକାରୀ ସମସ୍ୟାରେ ସମ୍ମୁଖୀନ ହଉଛନ୍ତି। ବୁଝିଲ ନା
ହଁ ଏ ମୁଁ ସେଇ କଥାଟା ଆପଣଙ୍କୁ କହୁଛି ଅସୁବିଧା ଟା ଆଜ୍ଞା କୋଉଠି ରହୁଛି ଯୋଉ ପାଠ ସାଠ ପଢିକି ଆଜ୍ଞା ଇଏ ସବୁ ଉଁ ମୂର୍ଖ ବେକାରୀ ନୁହନ୍ତି ନା ଇଏ ଶିକ୍ଷିତ ବେକାରୀ। ଏ ଶିକ୍ଷିତ ବେକାରୀ ହବା ମୁଖ୍ୟ ତ କା କାରଣ ଗୁଡ଼ିକ ଆପଣ ଦର୍ଶାନ୍ତୁ ସେ କାରଣ ଗୁଡିକ ପଏଣ୍ଟ ଦେଇକି
ହୁଁ ସମସ୍ତିଙ୍କ ପାଇଁ ଆଜି କାଲି ଦୁନିଆରେ ଚାକିରି ନାଇଁ ବୁଝିଲେ ନା। ଯୋଉମାନେ ପାଠ ପଢି କିନ୍ତୁ ସେମାନେ ଆଗ କାଳରେ
ନାଇଁ ନାଇଁ ଆପଣ ଭୁଲ ବୁଝୁଛନ୍ତି ଆଜିକା ଡେଟରେ ଏ ଆଇ ଯୁଗରେ ଆଗ କାଳରେ ପଚାଶ ବର୍ ର୍ଷ କା ତଳେ ଯୋଉ କାମ ଗୁଡିକ ଲୋକମାନେ ସୁକନ୍ତୁ ଲୋକମାନଙ୍କ ଦ୍ଵାରା ସମ୍ପାଦିତ ହଉଥିଲା ସେଇ କାମ ଗୁଡିକ ଉଁ ଏବେ କଳକାରଖାନା କରୁଛି ଆପଣ ଯେପରିକି ଆପଣ ଜାଣିପାରିବେ ଆମର ଉଁ ମେଁ ସୁ ସରକାରଙ୍କୁ ଆମେ ଯୋଉ ଟ୍ୟାକ୍ସ ଦଉଛେ ଯେ ରୋଡ ଟ୍ୟାକ୍ସ ଆମ କା ରୂପରେ ଦଉଛେ ଆମେ ଆମ ଯାନବାହାନ ଗୁଡିକ ଯିବା ଆସିବା ବେଳେ ଆମେ ଟ୍ୟାକ୍ସ ଦଉଛେ ଟୋଲକୁ ଆପଣ ଜାଣିଥିବେ ସେ ଟୋଲରେ କଣ ହଉ ଅଛି ନା ଏବେ ଆଜ୍ଞା
ଶୁଣତୁ ଡୋକ ଶୁଣ ଯୋଉ ଆଗ କାଳରେ ଲୋକମାନେ ଯୋଉ କର୍ମ ଗୁଡା କରୁଥିଲେ ଏବେ ସବୁ ମେସିନ୍ କଲାଣି ତାହେଲେ ଲୋକମାନେ ଯିବେ କୁଆଡେ ବେକାରୀ ହେଇ କିଛିନା ବୁଲିବେ ନା।
ଆଜ୍ଞା ମୁଁ ଆପଣଙ୍କୁ କହୁଛି ଆପଣ ଶୁଣନ୍ତୁ ସେଇ ଟୋଲ ରେ ଯେଥି ଯୋଉ ଜାଗାରେ ଆଜ୍ଞା ପଚାଶ ଲୋକ କାମ କରୁଥିଲେ। ଏବେ ଆଜ୍ଞା ସେ ଜାଗାରେ ଫା ପାଞ୍ଚ ଲୋକ କାମ କରୁଛନ୍ତି। କଣପାଇଁନା ଆମର ଫାଷ୍ଟଟାଗ ଫାଷ୍ଟଟ୍ୟାଗ ସିଷ୍ଟମ ବାହାରି ଯାଇ ଗ୍ୟାସ ସ୍କାନ କରି ସ୍କାନ ଦ୍ଵାରା ସ୍କାନର ଆଜ୍ଞା ଅଛି ଆଗରେ ଗାଡି ଟି ଗାଡି ଟି ଗଲା ନମ୍ବର ପ୍ଲେଟ୍ କ୍ୟାମେରା ଲାଗିଛି ଆଜ୍ଞା କ୍ୟାମେରା ସ୍କାନ୍ କରିଦେଲେ ଅଟୋମେଟିକ ପଇସା କଟିଗଲା, ସେଠି ଆମର ଲୋକର ଆବଶ୍ୟକତା ହିଁ ନାହିଁ। ସେଇ ଯୋଉ ପ-ପଇଁଚାଳିଶ ଟା ଲୋକ ଆଜ୍ଞା ସେଠି କାମ-କାମ କରୁଥିଲେ। ତାଙ୍କ ପରିବାରର ଭରଣଭୋଷଣ କରୁଥିଲେ। ସେ ପଇଁଚାଳିଶଟି ଲୋକ ଆଜ୍ଞା ଘରେ ବସିଲେ। ଘରେ ବସିବା ଦ୍ଵାରା ପଇଁଚି ବେକାରୀ ସଂଖ୍ୟାରେ ପଇଁଚାଳିଶ ଜଣ ଆଡ ହେଲେ ମୁଁ କହିବା କଥା ଟା ଆପଣ ବୁଝିପାରୁଚନ୍ତି ନା?
ହଁ।
ଆଜ୍ଞା ଏହି ସବୁ ଏହି ସବୁ ଯୋଗୁ ଏଇ ଏ ଆଇ ଟେକ୍ନୋଲୋଜି, ବିଭିନ୍ନ ମେସିନ, କଳକାରଖାନା ଦ୍ୱାରା ଲୋକମାନେ ବେକାର ହେବାରେ ଲାଗିଚନ୍ତି। ବୁଝିପାରୁଚ ନା?
ଠିକ କଥା।
ଆଜ୍ଞା।
ଆଉ ଗୋଟେ କଥା ହେଲା ଶୁଣନ୍ତୁ ଆଉ ଗୋଟେ କଥା ହେଲା ଗଛ ଯୋଉ ଆମେ ଲଗ ବୁଝିଲ ନାଇ
ଆଜ୍ଞା।
କୋଉ ଫଳରେ ଅଧିକାଂଶ ପାଣି ଅଂଶ ରହୁଛି ବୁଝିଲେ ନା
ଆଚ୍ଛା।
ଫଳର ନାଁ ଆପଣ ଜାଣିଛନ୍ତି କି?
କୋଉ ଫଳରେ ପାଣି ରହୁଛି ଅଧିକାଂଶ?
ମୁଁ ଜାଣିବାକୁ ଚାହୁଁଚି କୁହନ୍ତୁ।
ଆମର ମୁଖ୍ୟତଃ ନଡିଆ ଭିତରେ ବୋଧେ ପାଣି ରହୁଛି।
ଆଜ୍ଞା।
ହଁ ନଡ଼ିଆଟି ର ଭିତରେ ପାଣି ରହୁଛି ପାଣିକୁ ଘେରି ରହିଛି ଉ ଆବଦ୍ଧ କରି ଚମଡା ଗୁଡିକ କତା ଗୁଡିକ କତା ଗୁଡିକ ଏବଂ ଖୋଳପା
ହୁଁ।
ଖୋଳପ ଭିତରେ ଦାନା ରହୁଛି। ସେ ଦାନା ଗୁଡିକନ ଓଡ଼ିଆ କହନ୍ତି। ଓଡିଆ ଭିତରେ ଆଜ୍ଞା ପାଣି ରହୁଛି ତରଳ ପଦାର୍ଥ ପାଣି
ହୁଁ।
ଏହା ଉତ୍ତାପ ବେଶୀ ଉତ୍ତାପ ପାଇଲେ ପାଣିଟି ଶୁଖିଯାଏ ନଡ଼ିଆଟି ବେକାର ହେଇଯାଏ।
ବେକାର ହେଇଯାଏ ଶୁଖିଲା ହେଇଯାଏ ଯାହା ଫଳରେ ତାକୁ ମେସିନ ଦ୍ଵାରା କାଟିକିନା ବା ନଡିଆ ତେଲ ଉପରେ ବ୍ୟବହୃତ କରା।
ଆଜ୍ଞା ଆପଣ ଗୋଟେ ଭଲ କଥାଟା କହିଲେ ଏଇ ଯୋଉ ପରଡିଆ ଗୁଡିକ ଏବେ ମେସିନ ରେ ପେରା ହେଇକି ତେଲ ଗ୍ର ହଉଛି। ଏଗୁଡିକ ଆଗେ କଙ୍କ ଦ୍ଵାରା ହଉଥିଲା।
ହଉ ତ
ଲୋକଙ୍କ ଦ୍ଵାରା ହବା ଦ୍ଵାରା ଲୋକମାନେ କାର୍ଯ୍ୟକ୍ଷମ ହଉଥିଲେ ଲୋକମାନେ କାର୍ଯ୍ୟରେ ଲାଗୁଥିଲେ ଲୋକମାନେ କିଛିଟା ଅର୍ଥ ସେଥିରୁ ଉତ୍ପାଦନ କରୁଥିଲେ ଏବେ ଯୋଉ କାମଟିକୁ ପଚାଶ ଜଣ କରୁଥିଲେ ସେଇ କାମଟିକୁ ଗୋଟିଏ ମେସିନ କରୁଛି। ବୁଝିପାରୁଛନ୍ତି ନା ଆପଣ ହଁ ସେଇ ମେସିନ କରିବା ଦ୍ଵାରା ଲୋକ ଗୁଡିକ କାର୍ଯ୍ୟକ୍ଷମ ହେଇଯାଉଛନ୍ତି।
କାର୍ଯ୍ୟକ୍ଷମ ହେଇକି ବେକାରୀ ସମସ୍ୟା ସି ନେଇକି ବଢି ଅଛି ବୁଝିଲ ନା ଦୁନିଆରେ ଭାରତର୍ଷରେ
ଆଜ୍ଞା ଆମ ଭାରତ ବର୍ଷରେ ବେକାରୀ ସଂଖ୍ୟା ବଢିବା ଦ୍ଵାରା ଆମ ଦେଶର ଅର୍ଥନୀତି ଉ ଧୀରେ ଧୀରେ ଖସିବାର ଲାଗିଛି ଖସିବାର ଲାଗିଛି ଆଜ୍ଞା ଦୁର୍ବଳ ହବାର ଲାଗିଛି ବଜାରର। ପରିସ୍ଥିତି ଏବେ ଭଲ ନାହିଁ ଆଜ୍ଞା।
ଆଜ୍ଞା।
ହୁଁ। ବଜାରରେ। ମୁଖ୍ୟତଃ ଦରଦାମ ବଢିବାର ଲାଗିଛି ଆଜ୍ଞା ଲୋକଙ୍କ ପାଖରେ କେବେ ଅର୍ଥ ହିଁ ନାହିଁ
ଅର୍ଥ ଉଦ୍ଧ ବୁଦ୍ଧି ପାଉଛି
ଲୋକଙ୍କର ସକ୍ଷ ବା ନାହିଁ ଜିନିଷଟିକୁ ଉ କିଣିବାର
ବୁଝିଲ ହଁ ଠିକ କଥା।
ହୁ
ଶୁଣନ୍ତୁ ମୁଁ ଯାଇଥିଲି କଦଳୀ କିଣିବାକୁ ବୁଝିଲେ ନା।
ଆଜ୍ଞା।
କଦଳୀ ଆଗ କାଳରେ କଦଳୀଟି ଗଛରେ ପାଚୁଥିଲା ବୁଝିଲେ ନା ସେିଏ ଶଆ ତ ଅଲଗା ପରେ। ସ୍ାଦ ଲାଗୁଥିଲା। ଏବେ କଣ ହଉଛି। କଦଳୀରେ ଟିକେ ପାାତଳ ହେଇଯିବାରୁ ତାରେ କାର୍ବାଇ ବା ଗୋଟେ ସ୍ପ୍ରେ ମିଳୁଛିଥରକ ମାରିଦଉଛନ୍ତି ଯାହା ଫଳରେ କଦଳୀଟି ଗୋଟେ ଦିନ ଭିତରେ ପାଚିକନାି ହଳଦିଆ କଲର ପଡିଯାଉଛି ବୁଝିଲେ ନା।
ଆଜ୍ଞା।
ଫଳରେ କଦଳୀଟି ଆମେ ଖାଇଲେ ଆମ ଦେହ ଅସୁସ୍ଥ ରଉଛି ବୁଝିଲ।
ଆଜ୍ଞା।
ଯେକୌଣସି ଫଳ ହଉ ଆମ୍ବ ହଉ କିମ୍ବା ପଣସ ହଉ କିମ୍ବା ତାକୁ କଦଳୀ ହଉ ତାକୁ ମାନେ ବହୁତ ଶୀଘ୍ର ବ ସାହାଯ୍ୟରେ ଯୋଉ କେମିକାଲ ବ୍ୟବହାର କରାଯାଉଛି। ବୁଝିଲେ ନାଇଁ।
ଆ
ଭାଇ ଯଦି ହାନି କ ହାନିାରକ ବୁଝିଲେ ନା। ଯାହା ଫଳରେ ଆମେ ମାନେ ରୋଗରେ ପୀଡିତ ହଉଛୁ। ବୁଝିଲ ନା
ଆଜ୍ଞା।
ସେଥିପାଇଁ ଆମେମାନୋନ କଣ କରିବା ଘରେ ଗଛ ଲଗାଇନ କରିବା କଦଳୀ ଗଛ ହଉ ପଣସ ଗଛ ହଉ।
ଆଜ୍ଞା।
ନା ମାର୍କେଟ ରୁ କିଣିକି ଖାଇବା। ମାର୍କେଟ ରୁ କିଣି ଖାଇବା ଦ୍ଵାରା ଆମ ଦେହ ଖରାପ ହବାଡେ ଗତି କରୁଛି ବୁଝିଲ ନା।
ଆଜ୍ଞା।
ଉ ମୁଁ ହଉଛି ଆଜ୍ଞା ଟିକେ ପଛେ କଲ୍ କରି ଆପଣଙ୍କୁ ବୁଝିଲେ ନା
ଆଜା ଖାଦ୍ୟ ଗ୍ରହଣ କରିବେ ଆପଣ
ଆଗ
ଆଚ୍ଛା ଆଜ୍ଞା ରଖନ୍ତୁ।